ଚ
ଏଇଠେ ବାଇପଟେ ବସିଛି।
ହୁଁ କଣ ଖାଇଛୁ?
ଭାତ ଡାଲି ଆଉ ଚଟଣି ଆଳୁ ଚଟଣି ଆଉ ଶାଗ
ହଁ ଆ ଯ ଭୟସ ଟା କରେ
ହୁଁ କହୁନୁ?
ଆଉ କଣ କୋଚିଂ ଯାଇଥିଲୁ?
ହଁ ହଁ।
ହୁଁ କି କି କୋଉଟାରେ ଗଲୁ ଗାଡିରେ ନା କଣ
ଗାଡିରେ ସାଙ୍ଗ ଆସିଲା ନେଇକି ଗଲା।
ହଁ। ଆଉ କଣ ଖାଇଥିଲୁ ସକାଳେ?
ସକାଳେ ସକାଳେ ପାଉଡା ପାଣି ପିଇଥିଲେ
ହୁଁ।
ଖାଇଦେଲେ। କଦଳୀ ଖାଇଦେଲେ
ହଁ।
ହଁ ଏ ପଡା ଯକୁ ଡୁନାହାର ଗଛ କଟା ହେଇଥିଲା ଯେ
ହୁଁ। ଆଉ କଣ ଖଛୁ ତୁ କଣ ଖାଇଛୁ?
ମୁଁ ହଲିସ୍ ପାଣି ପିଇ ହଲିସ୍ ପିଇଥିଲି
ମୁଁ ତ କଣଡଲି ଖାଲି କମର ଟା ହେଇଯିବ କି
କଣ?
ମୋର ତୁ କଣ ଟଲି ନାଇ କିଛି ଖାଇନ
ଆରେ ମୁଁ ଏଗାରଟାରେ ସାଢେ ଏଗାରଟା ବାରଟାରେ ଉଠେଇିଲି
ହୁଁ।
ପଡୁଥିଲି କାଲି ପଡୁ କି ସୁରମା କାଲି ପଢୁଥିଲି। ତା ପରେ ବସିକିବି ହ ଏ ଫିଲ୍ମ ଦେଖୁଥିଲି ଆଉ ଆସିକି ଏଗାରଟା ହେଇଗଲା ଆଉ
କଣ ଫିଲ୍ମ ଦେଖିଲୁ ମ
ଅ ମୁଁ ଦେଖାଉଥିଲି ଫିଦା
ହଁ ହୋ। ଆଉ କଣରେ ସେଇ
ରୋଷେଇ ରୋଷେଇ ପୁରୀ ଏଁ ତକାରୀ
କଣ ପୁରୀ ଦରକାର ମାନେ କଣ ଦି ପରେ ନା
ଆରେ ଏବେ କରିଦେଇଛିୁ ମ ଏବେ ଟିକେ ଖୁସିରେ ଖାଇଦବୁ ତାପରେ ଭାତ ଖାଇବୁ।
ହଁ। ହଁ ତାପରେ ମୁଁ ଏଇଡେ ବସିଛି ଦୌଡ଼ି ଯ ନା ହେ ଲ ଗା ରେ ଦୋଳି ହେଇଛି ଏଟା ବସିକ ଖେଳୁଛି ଆଉ
ହଁ ତୋ ଦିହ ଭଲ ଅଛି
ହୁଁ
ଆ୍ଛା ଆଉ କେତେବେଳେ କୋଚିଂ ଗଲୁ
ସକାଳେ ଗଲେ ସାଢେ ଆଠଟା ନଅଟା ଆସିକି ନଅ ଡରେ ଆଛୁ ତ ବଛା
ହୁଁ ଆ ସା ପଅଟ ହଉଥିଲେ ଆହୁରି ନା ଆଉ କୋଉ ବିଶ୍ୱାସ୍ ସାଧଲନେ
ଏଇଟା ଆମ କମ୍ପୁଟର ହଉଛି
ହଁ କମ୍ପୁଟର କୋଉଠି ସାରିଲେନି କୋଉ ବିଷୟ ଯାହାଲେ ପଢଉଥିବେ ନା
ଏଇରା ପଢଳଛନ୍ତି
ଆଉ ଗୁଡୁନା ଯାଉଛି
କଣ କହିଲ
କହିଲି ଗୁଢୁଣା ଯାଉଛି କି
ନାଇଁ
ଆଉ ଗୁଡୁ
ନା
ହଁ
ତ ଆଉ କୋଉ ଦିନ ଗୋଟେ ଏଗ୍ଜାମ୍ ଅଛି?
ମୋର ଅଛି ଚବିଶରେ ଗୋଟେ ତିରିଶି ରେ।
ଚବିଶିରେ ଗୋଟେ ତିରିଶିରେ ଗୋଟେ। ନଁ ହଁ।
ଆଉ ଆମ ଗାଁ ରେ ଗଡ ଆମା ହବ।
ନୟଦା।
କୁଉଡି କହିଲେ ଦାମ ହବ।
ଏଇଟା ଡ୍ରାମା ପାଇଁ କହୁଛନ୍ତି।
ମୁ ଶୁଭୁନି ଜୋର୍ ସେ କହ।
କଣ।
ମୁଁ କହିଲି ଡାମା ହବ କି ଆମ ଗାଁରେ।
ଏ ତ ହଉଚନ୍ତି ହବନି ମ। ଆ ମୁଁ ତ ଗାଁ ରେ ମ୍ୟାନ ହେଲେ କିଏ କଣ ବାହାରିବେ।
ଆଉ କଣ ଟା। ଚଢାର ଘଣ୍ଟା ନାହିଛି।
କଣ।
ପଣ୍ଡା ସାହିରେ ରାମା ହେଇଛି କହୁସିଲେ ଖୁଡି।
ହଁ ପଣ୍ଡା ସହଇରେ ଡାମା ହେଇଚି ଜାଣିନୁ କି ତୁ।
ହୁଁ। କୋବି ସାରେ।
ଇଏ। ହଁ ଏ କଉ ବିଷୟ ଏଟା ଜାଣିନି। କିନ୍ତୁ ଏରା କଣ ଜଣିଛ ନାଇଁ। ଚିତ୍ରାଳୟ ନାଟା ହେଲା ଚିତ ତ୍ରାଳୟ। ହେଲା ଆଉ ହେ ରାଜ ଯୋଉ ଅନୁଭବ ବର୍ଷା ଯୋଉ ସୁନା ଚଢେଇ। ଯେ ମୁଁ ବି ସେଇଥିରୁ ଅଧା। ଅଧା ବି ଯାଇଛି ସେଥିରେ।
ହଁ।
ହୁଁ।
ଆଉ ଦେଖି ଯାଇଥିଲୁ।
ହଁ।
କେମିତି ବଢିଆ ଲାଗେଇଛି ନା ଭଲ ଲାଗୁନି।
ସେଇଟ ତ ଆଉ ଖାଲି ଗଲି ଆସିଲି ହାରି ଅଧା ଦେଖିକି ରାତିରେ ରାତି ରାତି ଯାଇକି ଭୋର ଚାରଟାରେ ସରି ଯୋଉ ସାଢେ ଚାରିଟା ପାଞ୍ଚଟା ଆସିକି ସଇଲା।
କିଏ କିଏ ଯାଇଥିଲା।
ହେଇ ଯାଇଥିଲା କାଳିଆ ଦଦା। ଆଉ ବଡ ଭାଇ ଗୁଡୁ। ଡୁଡିଲା ଏମିତି ସମସ୍ତେ ଯାଇଥିଲେ ଯାଇଥିଲେ। ଆଉ ଭୁ ଗ କାଳିଆାଇ ଏ ଏଣ୍ଡି ଇଏ କାଳିଆ ଭାଇ ସମସ୍ତେ ଥିଲେଇ ସେଦିନ ମାଛ ମାରା ହେଲା ଯୋଉ ଗାଁରେ ଆମର ମାଛ ମ ହେଲାନି କି। ସେରୋ ଏଇଠା ଗଲଲେ ଆଉ
ହୁଁ କେତେଟ ର ଆରମ୍ଭ ହେଲା କେତେଟା ଆସ ହେଲା
ଆରମ୍ଭଲା ଗଡ୍ଡା ଅଛି,
ଏ କଠରେ
ହୁଁ
ଆଉ ଏପାର ବୋଉ ମାନେ କିଏ ଯାଇଥିଲେ
ନାଇଁ
ହୁଁ ହୁଁ ଆଉ ଗାଁରେ କୌଣସି ବାହାଙ୍କର ବିିବାହ ବୁଲେଇ ଆଣିଥିଲେ
ହଁ ଏଇ ଧର ଫାଷ୍ଟ ଟାଇମେ
ହଁ
ହଁ
ବଢିଆ ଏଜୟ ହେଇଥିବ ଆଉ ଦ ଜାଣିଥିଲା
ନାଇଁ ନହିଁ ହେ ଯା ଆ ଯଟାଁ ଜେଡ଼ିଜାଜ
ଆଁ
ଗାଁ ରେ ଯୋଉ ଆରେ ଯୋଉ ଡିଜେ ରାଜ ହେଇରାଣି
ଏଇ ଛୋଟରା ନାକ
ହଁ
ଭାବିଲି ବଡ଼ଟେ ହେଇଛି।
ନାଇଁ ଏଟା ପଣ୍ଡା ସାହିରୁ ଆଣିଥିଲେ।
ଓ ହୋ ଆଉ କୋଉଠି ଅଛୁ?
ଭାରି ପଟେ ପରା?
ଆଁ ଆଉ ପୁଅ ଆସିନି? ଘରକୁ
ନାଇଁ ଦିଦି
ଦିଦି ଏଇଠି ବସିଛି ବସିକି ରୋଷେଇ କରଥିଲୁ ଆଉ
ହଁ।
ଆଉ ବାପା ସକାଳେ ଫୋନ କରିଥିଲେ?
ନାଇଁ ଆଜି କଣ ନାହାନ୍ତି।
ମୁଁ ଫୋନ କରିଥିଲି ଯେ କାହିଁ ଉଠେଇଲାନି ନେଟୱାର୍କ ଇସୁ ହେଲା କି କଣ ହେଲା କି ଉଠେଇଲାନି।
ହେ ପାଣ୍ଡାରେ
ହୁଁ ଫୋନ କଲି ରିଙ୍ଗି ହେଲା ନାଇଁ ଉଠେଇଲେନି ବୋଧେ କୁଆଡ଼େ ଯାଇଛନ୍ତି ଆଉ
ହଁ କୁଆଡ଼େ ଯାଇଥିବେ ଆଉ।
ଆଉ ବୋଉ କଣ କରୁଛି।
ହଁ
ବୋଉ କଣ କରୁଛି?
ବୋଉ ବୋ ଖା ଖାାଉଥିଲେ।
ହଁ କଣ ଖା ଖାଇ ସାରିଲାଣି?
ହଁ ଅଜବେଷ୍ଟ ନାହିଁ?
ଆଉ ତୁ ଖାଇନୁ?
ହଁ ମୁଁ ପରା ଖାଇଛି ଭାତ ଡାଲି ଆଳୁ ଭାର୍ତା ଯେ ଯୋଉ ଆଳୁ
ଖାଇକି ବସିଛୁ ଆଉ
ହଁ
ହଁ ହୁଁ। ଆଉ ଖେଳି ଯାଉନୁ?
ହଁ ଖେଳିଯିବି ଆଜି ଆମର ନାଇଟ ମ୍ୟାଚ ଜି ଖେଳା ହବ ତ ପଡିଆ କରାହବ ଆ ପଡିଆରେ ନୁହି କି ମାଟି ପଡିଗଲା ଏଇ ପଡିଆ ମାଟି ପଡିିଲା କେହି ଖେଳି ଯାଉନାହାନ୍ତି କୁଆ।
ହିଆଡେ କେମିତି ବର୍ଷା ଉଠେଇଛି ନା ଖରା ହେଇଛି ନା କଣ କେମିତି ପାଗ ହେଇଛି?
ଖରା।
ହଁ। ଆଉ ସନ୍ଧ୍ୟା ହେଲେ ବସ ବର୍ଷା ପକେଇଛି?
କାଲି ଉଠେଇଥିଲା ପକେଇନି।
ଆମର ବି ଇଆଡେ ପଅ ଟିକେ ଟିକେ ସାଇଟ ପକେଇଛି ବେଶୀ ପକେଇନି ଟିକେ ଟିକେ ଆଉ
ହଁ।
କାଲି ସାଙ୍ଗତମ କରାହଉଛି ପରା?
କାହାକୁ?
ସେ ବାହାଘରକୁ
ହଁ ଏ ଭଳିଆ
ଏନୁ ଘଡ଼ଘଡ଼ି ହେଲା ଉପରେ ଠାକୁରଙ୍କୁ ପୂଜା ହୋ ବାହାଘର ସେଲିବ୍ରେସନ କରୁଛି ତଳା ସେଲିବ୍ରେସନ କରୁଛି ଆଉ।
ହୁଁ
ଆଉ କଣ ଆଉ ଏଣ୍ଡି ପାଖ ବି ଯାାଇନ ଏଣ୍ଡି
ଣ୍ଡିଆ ସଜିି
ଆସଛି
ହଁ ଆଇଟକେ ପରା ଆସ
ଏ ବେଶ ଅଛିମା
ଆ
ରଜ ଟାଇମରେ ଆସିଛି ନା ଏବେ ଆସିଛି
ହଜାର ଟଙ୍କ ଆସିଥିଲା ଏବେ ଆସିଛି ଆଜି ଆସିଛି,
ହୁଁ ଆ ରଜରେ ରହିଲା କି
ହୁଁ ଗୋଟେ ଜିନ ଆଲିି ହିଲ
ଆଉ କଣ ତାଙ୍କ ଘରକୁ ଯାଉଛୁ ନା କଣ
କାହ ନା
ବୁଡ଼ ନାରୁ
ହଁ ଯାଇଥିଲୁ ବରା
ଆଉ ଆମ୍ବା ଆଣିେ ଯାଉଛୁ ନା ନାହିଁ
ହଁ ଭି ଯାଉ ଯିବା କାଲି ବଦନା ରେ ଯି ଧରକି ସାଙ୍ଗ କିଣିକି ଗଲଲା ତାରିଖ ଆ ଭଲ ମି ଥାନଲେ
ଆଉ ସାଇ ତୋ ସହିତ କଥା ହଉଚ ନା କଣ
ହଁଁ ଦିଟ କେଟେ
ହଁ
ହଁ
ଆଉ ବାଦଲ ଡାକୁଛି ନା ଖେଳିବାକୁ ଆ ଘ ଖେଳିବାକୁ
ହଁ ହେନିତି
ଆଗ ତର ଶଉଛୁ,
ରାତିରେ
ହଁ
ଏଇନା ଆଉ ଟିକେ ହେଲେ ଗଡିବେ ଶୋଇବି ଆଉ ହୁଁ
ହ ଆଉ ସେବେ କଣ ଖାଇବୁ ନା ଶୋଇବୁ
ଶୋଇବି ପରା ଖାଇସାରିଲେଣି ଆଉ ଟିକେ ଗଲେ ଆଉ ଦଣ୍ଡେ ଗଲେ ସେମତି ଶୋଇବି ଆଉ
ହଁ ଆଉ ତୁଳ ସେ ଦେ ଦେଖିଛୁ ହିନ୍ଦୀର ମୁଭି ବହୁତ ପୁଣ ଲ ଦେ ବଢ ଲାଗିବ ଫମ
ହ ଦେଖିଆ
ହୁଁ ଏଟା ଫାମିଲି ବିଷୟ ଦଉଛି ବଢିଆ ଲାଗୁଛନ୍ତି ଦେଖିବ।
ହଁ ହଁ
ହଁ ରଖୁଛି
ହଁ ହଉ ରଖିବୁ ଆ
ହଁ ରଖୁଛି
ହଁ ହଁ।